ହାଲୋ।
ହଁ ଭାଇ।
ହାଲୋ ନମସ୍କାର।
ହାଲୋ
ଭାଇ ନମସ୍କାର।
ନମସ୍କାର, ନମସ୍କାର।
ଆଉ କଣ କରୁଛନ୍ତି?
ଯାହା ହେଇ କରୁଛି ଖାଉଥିଲି ଅଉ।
କଣ ଖାଉଛନ୍ତି?
କଣ କହିଲ ହଁ ଖାଉଥିବି କହୁନ?
ଆଜି ଆଇଁଷ ବାରି ଅଛି ଆଇଁଷ ହେଇଥିବ ଆଉ।
ହୁଁ ବିରିୟାନୀ ଖାଉଥିଲୁ ଆଉ।
ହଁ ହଁ। ବିରିୟାନୀ ନାଇଁ?
ହଁ।
ଏତେ ଡେରି ହେଲାଣି କଣ ଖାଇନ ଆଜି?
ଜମା ଏଗାରଟା ହେଇଛି କେତେ ଡେରି।
ଆଉ ଆପଣ କଣ କରନ୍ତି? ହାଲୋ।
ପାଠ ପଢିବୁ କାଳିଆ ଘୋଡ଼ାରେ ଚଢିବୁ ବଡ ମଣିଷ ହବୁ।
ହଁ।
ଆପଣ ପାଠ ପଢୁଛନ୍ତି ନା ନାଇଁ?
ହୁଁ।
କଣ ପଢୁଚନ୍ତି?
ପ୍ଲସ୍ ଟୁ ସେକେଣ୍ଡିୟର ସଇଲା। ପି ଏସ୍ ଭୋକେସ୍ନାଲ ସାଇନ୍ସି ନେଇଥିଲି।
କେତେ ମାର୍କ ରଖିଥିଲ କି?
ମୁଁ, ଶହେ ବୟାଅଶୀ।
ପାସ୍ ନା ଫେଲ୍?
ଶହେ ବୟାଅଶୀ ପାସ୍ ନା, ଜଷ୍ଟ ପାସ୍। ସବୁଥିରେ ମାନେ ପୁରା କାଟି କୁଟିକି ମାର୍କ ଆସି ପୁରା ପାସ୍ ହେଇଚି ଆଉ।
ଭଲ ଆଉ।
ଏତେ ଦୁଃଖର କଥା ମୋ ସାଙ୍ଗମାନେ ମୋ ଠାରୁ ଅଧିକା ମାର୍କ ରଖିଛନ୍ତି ସେମାନେ କିନ୍ତୁ ଫେଲ୍ ହେଇଗଲେ।
ଓହୋ, କେମିତି?
ଗୋଟେ ପିଲା ରଖିଛି ପାଂଶହ ଏଗାର, କିନ୍ତୁ ତାର ଫେଲ୍। କାହିଁ?
ଓହୋ, କେଉଁ ସବଜେକ୍ଟରେ?
ଗୋଟେ କୋଉ ସବଜେକ୍ଟରେ ନା ଦିଟା କୋଉ ସବଜେକ୍ଟରେ ଫେଲ୍ ହେଇଥିଲା ସେଇ ଯୋଗୁ ରଇଯାଇଛି ଫେଲ୍ ହେଇଯାଇଛି। ଆଉ ଆଉ ଗୋଟେ ସାଙ୍ଗ ରଖିଥିଲା କେତେ ଚାରିଶହ ସତର ନା ଚାରିଶହ ଉଣେଇ ଶୀ ସେ ଏମିତିକା ରଖିଥିଲା ସେ ଫେଲ୍।
ହୁଁ। ଏତେ ମାର୍କ ରଖିକି ଫେଲ୍।
ଫେଲ୍ ହେଇଛନ୍ତି, କିନ୍ତୁ ଭାଇ ମୋ ଗୁଡ୍ ଲକ୍ ଅଛି ମୋର ମୁଁ ଯାହା ହଉ ପାସ୍ ହେଇଗଲି।
କୋଉ କଲେଜରେ ସିଏ ପଢୁଥିଲା କି?
ଆମେ ସେଇ ବାବା ଭୈରବି କଲେଜରେ ତିନି ଜଣ ଯାକ ପଢୁଥିଲୁ।
ତମ ଭାଗ୍ୟଭଲ ଆଉ ପାସ୍ ହେଇଯାଇଚ ତାହେଲେ ନା?
ହୁଁ ଆଉ ଏଇଠେ କାମ ଥିଲା ନା ବସିକି ଫ୍ୟାନ୍ ବାଗଉଥିଲି ଗୋଟେ ଷ୍ଟାଣ୍ଡ ଫ୍ୟାନ୍ ଅଛି ଫ୍ୟାନଟା କଣ ହେଇଚି ନା ତା ମଟର ଫଟର ସବୁ ଜାମ ହେଇଯାଇଚି ବହୁତ ଖରାପ କଣ୍ଡିସନ ଅଛି ତାକୁ ମୁଁ ଏବେ ବସିକି ବାଗଉଚି ତା ଜାଲି ଫାଲି ସବୁ ଖୋଲିଚି